ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
ହାଲୋ। ଶୁଣାଯାଉ
ହଁ ହ୍ୟାଲୋ। କଣ କରୁଛନ୍ତି? ଆଜ୍ଞା।
ଏଇ, ବର୍ଷା ହଉଚି? ଏଇଠି ବସ୍ ହଁ ହଁ ଫ୍ରି ଅଛି ମୁଁ।
ହୁଁ ବର୍ଷା ତ ହଉଚି। ଆପଣ ଙ୍କ ଆଡେ ହଉଚି?
ହଁ ବା ବର୍ଷା ହଉଛି।
ଆପଣଙ୍କ ଘର କୋଉଠି?
ଭୁବନେଶ୍ଵର ଆପଣଙ୍କର?
ଆଜ୍ଞା।
ଓ ହୋ ହଁ।
ଖାଇସାରିଲେଣି?
ନାଇଁ ଖାଇନି ଲେଟ୍ ହେଲାଣି ତ ଖାଇବେନି ଆଉ ଆପଣ?
ଆଚ୍ଛା ହଁ ହଁ ମୁଁ ଖାଇସାରିଲିଣି।
କଣ ଖାଇଲେ?
ଖାଲି ବରା ଘୁଗୁନି ଇଟଲି।
ଆମର ବି ସେଇଆ ଆସିଛି।
ହୁଁ ହୁଁ।
କୋ କିଣା ହେଇକି ବାହାରୁ ଆସିଛି ଆଉ।
ଆଜ୍ଞା ଆମର ବି ସେଇଆ।
ଆଉ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଆମ ଘରେ ଆମର ଗୋଟେ ବଡ ଫ୍ୟାମିଲି। ମୋ ବାବା ହେରିକା ଚାରି ଭାଇ ତ ବ ମୋ ଜେଜେବାପା ଜେଜେ ମା ରହୁଛନ୍ତି ମୋ ବଡ ବାପା ବଡ ବୋଉ ମୋ ଦି ତାଙ୍କର ଦି ଜଣ ଝିଅ ମୋ ତାଙ୍କର ଜଣେ ପୁଅ। ତା ତଳେ ଯିଏ ବଡବାପା ବଡ ବୋଉ ତାଙ୍କର ତିନିଟା ଝିଅ ଗୋଟେ ପୁଅ। ତା ତଳେ ଯିଏ ବଡ଼ ବାପା ବଡ଼ ବୋଉ ତାଙ୍କର ଦିଟା ପୁଅ ତାପରେ ମୋ ବାପା ମୋ ବୋଉ ମୁଁ ମୋ ଭାଇ ଆମର ଟୋଟାଲ ଫ୍ୟାମିଲି ଏକୋଇଶି ଜଣ ମେମ୍ବର।
ଆଉ ମୋର ବି ବେଶୀ ବଡ ଫ୍ୟାମିଲି।
ଆପଣଙ୍କର କିଏ କିଏ ଅଛନ୍ତି?
ଆମ ଘରେ ତ ଆମର ବି ପାଞ୍ଚ ଜଣ ଭାଇ। ବଡ ବାପା ବଡ ମାମା ତାଙ୍କର ଗୋଟେ ପୁଅ ଗୋଟେ ଝିଅ।
ଆଜ୍ଞା।
ଆମର ବି ଗୋଟେ ପୁଅ ଗୋଟେ ଝିଅ ତା ତଳଙ୍କର ଗୋଟେ ପୁଅ ଗୋଟେ ଝିଅ।
ଆଜ୍ଞା।
ତାପରେ ଚାର ନମ୍ବର ଯିଏ ଦିଟା ପୁଅ ଗୋଟେ ଝିଅ
ଆଜ୍ଞା।
ପାଞ୍ଚ ନମ୍ବର ଗୋଟେ ପୁଅ ଟୋଟାଲ ଆମେ ଦଶ ଜଣ। ଛଅଟା ପୁଅ ଚାରିଟା ଝିଅ।
ଆମର ଛଅଟା ଝିଅ ପାଞ୍ଚଟା ଆମର ଏଗାର ଜଣ ଗୋଟେ ହଁ ଗୋଟେ କେ ଫାମିଲି ଆ
ହଁ ହଁ। ଆମର ମୋ ଭଉଣୀ ଖାଲି ମ୍ୟାରେଜ କରିଛି ତାର ଗୋଟେ ଝିଅ ତିନି ବର୍ଷର ତାପରେ ମୁଁ ସେକେଣ୍ଡ ମ୍ୟାରେଜ କରିଛି ମୋର ଦେଢ ବର୍ଷର ଝିଅ।
ଆପଣ ବି ମ୍ୟାରେଜ୍ କରିଛନ୍ତି?
ହଁ ଆମେ ଦି ଭଉଣୀ ମ୍ୟାରେଜ କରିଛୁ ଆଉ ସମସ୍ତେ ପଢୁଛନ୍ତି।
ଆମର ବି ସେମିତି ଦି ଜଣ ଝିଅ ବାହା ହେଇଛନ୍ତି ଜଣେ ଢେଙ୍କ ଙ୍କାନାଲ ବାହା ହେଇଛି ତାଙ୍କ ହଜବେଣ୍ଡ ଆର୍ମି ଅଛନ୍ତି ତାଙ୍କର ଗୋଟିଏ ଝିଅ ଚାରି ବର୍ଷର।
ହୁଁ।
ଆ ଆଉ ଜଣେ ବାହା ହେଇଛନ୍ତି ବରହମପୁର ଯୋଉ ବ୍ରହ୍ମପୁର ର ଦୁଇ ନମ୍ବର ଧନୀ କୁ ତାଙ୍କର ଗୋଟିଏ ଝିଅ ଦେଢ଼ ବର୍ଷର।
ମୋରବି ବଡ଼ ଭଉଣୀ ବାହା ହେଇଚି ସିଏ ନଭିରେ ତାଙ୍କରବି ସେଇ ଚାରି ବର୍ଷର ଝିଅ।
ହୁଁ ଆପଣଙ୍କ ସ୍ଵାମୀ କଣ କରନ୍ତି?
ମୋସ୍ଵାମୀ କମ୍ପାନୀରେ ଗୋଟେ କ୍ଲଷ୍ଟର ମ୍ୟାନେଜର ଅଛନ୍ତି। ଆଜ୍ଞା ଆପଣ କଣ ପଢ଼ାପଢ଼ି ଏବେ କରୁଛନ୍ତିନା କଣ କରୁଛନ୍ତି?
ହଁ ମୋର ଏବେ ଦଶମ ସରିଲା।
ଓହୋ ଆପଣଙ୍କର ଆପଣ କୋଉଠି ରହୁଛନ୍ତି?
ମୁଁ ମାନେ ଭୁବନ ବ୍ଲକର ଗୋ ଗୋଟେ ପଞ୍ଚାୟତ ଯୋଉ କୁର୍ନିନ୍ଦା କୁର୍ନିନ୍ଦା କୁର୍ନିନ୍ଦାରେ ହିଁ ରହୁଚି। ଏଠୁ ଆଠ କିଲୋମିଟର୍ ଦୂର।
ହୁଁ ଏବେ ପ୍ଲସ୍ ଟୁ କରିବେନା ଆଉ କଣ କରିବେ।
ନାଇଁ ପ୍ଲସଟୁ ହିଁ କରିବି ଫର୍ମ ପକେଇଚି ଆସିନି। ଆସିଲେ ଆଡମିଶନ୍ କରିବେ ଆଉ।
ଆଠରେ ବାହାରିବ ବୋଧେ?
ହଁ ହଁ।
ମୋର ଗୋଟେ ଭାଇ ଗୋଟେ ଭଉଣୀ ଟେନ୍ଥର ସେମାନେବି ପକେଇଚନ୍ତି ଜଣେ ଡିପ୍ଲୋମା କରିବ ଜଣେ ପ୍ଲସ୍ ଟୁ କରିବ।
ସେମାନେ କେତେ କେତେ ମାର୍କ ରଖିଛନ୍ତି?
ସେମାନେ ଜଣେ ରଖିଚି ଚାରିଶହ ସତୁରି ଜଣେ ଚାରିଶହ ପ ପଞ୍ଚା ଅଶି।
ଓହୋ ମୁଁ ରଖିଚି ଚାରିଶହ ଷାଠିଏ।
ସେ ପାଖାପାଖି ଆଉ।
ହଁ ହଁ ମୋରବି ଏତେ ପାଠ ପଢିବାରେ ଇଣ୍ଟରେଷ୍ଟ ନାହିଁ ମୁଖାଲି ଖେଳେ।
ଏମାନେବି ସେୟା ଜମା ପାଠ ପଢନ୍ତିନି ଖାଲି ଟୁଉସନରେ ସ୍କୁଲରେ ଯାହା ପଢ଼ିବେ। ଲାଷ୍ଟଟକୁତ ସ୍କୁଲ୍ ବନ୍ଦ ଥିଲା। ଲା ଯାହା ପଢ଼ିଲେ ସେତିକିରୁ ମାନେ ଆଣିଛନ୍ତି କିଛି ଏତେ ମାନେ ଖାଲି ଦେଖିବେତ ପ ପରିଶ୍ରମ କରିନାହାନ୍ତି ଜମା।
ହୁଁ ମୁଁ ଟିଉସନ୍ ଯାଏ ବା ଟିଉସନ କରୁ ଟିଉସନରେ ପୁରା ମାଟି ମାଡ଼େନି ମୁଁ ପଳାଏ ଗ୍ରାଉଣ୍ଡକୁ ଖେଳି।
ଓହୋ ଆପଣ ଖେଳନ୍ତିକି?
ହଁ ହଁ।
କଣ କ୍ରିକେଟେନା କଣ?
ନା ନା ମୁଁ ଖେଳେ ଅ ଖୋ ଖୋ ଆଉ କବାଡି।
ଓ ଖେଳୁଥିବେତ ସ୍କୁଲ୍ ତରଫରୁ ବୋହୁ ଖେଳିବାକୁ ଯାଇଥିବେ?
ହଁ ହଁ। ଏବେ ମୋର ଥିଲା ସି ଏମ ଟ୍ରଫି ଖେଳିବାର ବହ୍ମପୁରୁରେ।
ହୁଁ ହୁଁ।
ମୋର ଟିକେ ପ୍ରୋବ୍ଲେମ ଯୋଗୁ ମୁଁ ଯାଇପାରିଲିନି ମନ ଦୁଃଖ ହଉଚି ଆଉ।
ଭଲ ହେଇଗଲେ ଯିବେ ଆଉ।
ଓହୋ।
ହୁଁ ଆଉ ସମସ୍ତେ ମିଶିକି ରହୁଛନ୍ତି ଏବେ ଆପଣ?
ଗୋଟେ ହଁ ହଁ ସମସ୍ତେ ମିଶିକି।
ଏଇଟା ଭଲ ଜିନିଷ ହଁ। ମତେତ ଜଏଣ୍ଟ ଫ୍ୟାମିଲି ବହୁତ୍ ଭଲ କିନ୍ତୁ ମୁଁ ମ୍ୟାରେଜ୍ କରିଚି ଯାହାକୁ ଗୋଟେ ପୁଅ।
ଓହୋ। ଯିଏ ଯୋଉଟା ଖୋଜିଥାଏ ଯି ଯିଏଯୋଉଟା ଆ ଆପଣଙ୍କ ହଜବେଣ୍ଡ ସାନ?
ହଁ ମୁଁ ଏଇଠି ବଡ଼ ଆମଘରେ କିନ୍ତୁ ସେଠି ସାନ।
ସେଟି ସାନ ଓହୋ ଯିଏ ଯୋଉଟା ଖୋଜିଥାଏ କେବେ ହେଟା ମିଳେନି
ସେୟା ମୁପିଲା ବେଳୁ ଜଏଣ୍ଟ ଫ୍ୟାମିଲିମୁ ମତେ ଭଲ କିନ୍ତୁ ମିଳିଲା ସିଙ୍ଗଲ୍।
ଉ ଜଏଣ୍ଟ ଫ୍ୟାମିଲି ଯେତିକି ଭଲ ସେତିକିବି ଖରାପ୍।
ହଁ ସେଇଟା ତ ସତ
ଟିକେ ଟିକେ କଥାରେ ଟିକେ ଟିକେ କଥାରେ ଭାଇ ଭାଇଙ୍କର ତ ଛାଡ଼ ଯାଆ ମାନଙ୍କ କତିରେ ଟିକେ ଲାଗିଯାଏ।
ହଁ ହଁ ହଁ ସେଇଟା ତ ଠିକ କଥା ସେଇଟା ତ ପୁରା ଠିକ କଥା।
ହୁଁ।
ତମ ଆରେ ଅଲଗା ଅଲଗା ରୋଷେଇ ହଉଛି ନା ଏକାଠି।
ନାଇ ନାଇଁ ଆମର ଅଲଗା ରୋଷେଇ ବାକି ଏକାଠି ଗୋଟେ ଜାଗାରେ ହିଁ ଖାଉଛୁ।
ସେଇଟା ଭଲ ଅଲଗା ରୋଷେଇ କଲେ। କେତେ ମାନେ ସମ କାମ କିଏ କରୁଥିବେ କିଏ କରୁନଥିବେ ଯିଏ ଯାହାର କଲେ। ଯିଏ ଯାହାର କରିକି ଖାଇ ପାରିଲା ଗୋଟେ ଭଲ ହେଇଟା ଗୋଟେ।
ନାଇଁ ଅଲଗା ରୋଷେଇ ସିନା କିନ୍ତୁ ଖାଉଛୁ ଏକାଠି।
ଗୋଟେ ଆଉ ହଁ।
ମୋ ଦେଇ ମୋ ଭାଇ ହେରିକା ଗୋଟେ ଜାଗାରେ ଖାଉଛୁ।
ହଁ ହଁ ହଁ ଏଇଟା ଭଲ ଆମର ତ ବି ଆମର ସେ ଏବେ ସିନା ଭୁବନେଶ୍ଵରରେ ଏକାଠି ରହିବା ଟିକେ ମାନେ ପସିବୁଲ ନୁହଁ ନା। ଜାଗା ରୁମ୍ ଚାରିଟା ପାଞ୍ଚଟା ଅଛି। କିନ୍ତୁ ଏବେ ସମ ଅଲଗା ଜଣେ ଘର କରିକି ରହିଛନ୍ତି ଆଉ ଜଣେ ଘର କରିଦଉଛନ୍ତି। ସେ ମାନେ ସବୁବେଳେ ପ୍ରାୟ ଦେଖିବ ଏକାଠି ଘରମାନେ ଗହଳି ସବୁବେଳେ ଗହଳି।
ହଁ।
ଆମର ସଭା ସାନ ଭାଇ ଯେ କ୍ଲାସ୍ ଥ୍ରୀରେ ପଢୁଛି।
ଅ ନା ଆମ ଘରେ ସମ ସୁ ସାନ ମୁଁ।
ଓହୋ ହୋ।
ନା ଆମର ଫାଷ୍ଟ ଯିଏ ସିଏ ବଡ ତାଙ୍କଠୁ ଦି ତିନି ବର୍ଷରେ ଗୋଟେ ଝିଅ ମାନେ ପୁରା ଗ୍ୟାପ୍ ଯେତିକି ତାଙ୍କଠୁ ଦି ତାଙ୍କଠୁ ଦି ବର୍ଷ ସାନ ଗୋଟେ ଝିଅ। ଦି ଜଣ ଦି ଜଣ ଝିଅ ଆ ଦି ଜଣ ଝିଅ ମ୍ୟାରେଜ ତାପରେ ଯୋଉ ଝିଅ ସିଏ ଅଛନ୍ତି ବ୍ୟାଙ୍କ ରେ ସିଏ ଯୋଉ ସେ ଭୁବନେଶ୍ଵର ବ୍ୟାଙ୍କରେ ହେଡ ଅଫିସରେ ଅଛନ୍ତି।
କୋଉ ଓହୋ ବ୍ୟାଙ୍କରେ ଓହୋ ହୋ।
ସୁମାଲି ଦାସ।
ଓହୋ ହେଇଥିବେ।
ହଁ ଆଉ ଜଣେ ଜଗତସିଂହପୁରରେ ସେ ବ୍ୟାଙ୍କରେ ଅଛନ୍ତି। ତାଙ୍କ ନାଁ ନିମାଲି ଦାସ। ଆଉ ଆଉ ଜଣେ ମୋର ଦେଇ ସିଏ ନର୍ସିଂ ଏବେ କରୁଛନ୍ତି।
ଓହୋ।
ଆଉ ମୋର ଜଣେ ଭାଇ ଅଛନ୍ତି ମୁମ୍ବାଇରେ।
ଓହୋ।
ଆଉ ମୋ ନିଜ ଭାଇ ଯେ ମୋଠୁ ଦିଇ ବର୍ଷ ବଡ଼ ସିଏ କ୍ରି କ୍ରିକେଟ ଖେଳେ। ସିଏ ବି ସେ କାରିଆ ଗ୍ରୁପରେ କାମ କରୁଛି।
ଓହୋ ଆଜ୍ଞା। ଜବ୍ କେତେ ଜଣ କରୁଛନ୍ତି ସବୁ ଭଉଣୀ ଜବ କରିଦେଇଛନ୍ତି ନା କଣ?
ଜଣେ ଭଉଣୀ ଜବ୍ କରିନଥିଲେ ବାହା ହେଇ ପଇଲେ ଆଉ ଜଣେ ଜବ୍ ସେ ବ୍ୟାଙ୍କରେ ଜବ କରିଥିଲେ ଆମର ପ୍ରାଏତ ବ୍ୟାଙ୍କରେ ଖାଲି ବ୍ୟାଙ୍କ ବ୍ୟାଙ୍କରେ ଜବ୍ କରିଥିଲେ ବରମ୍ ପୁରରେ ସେ ସେଇଠି ବାହାହେଇ ପଇଲେ ଆଉ ଆଉ ଦି ଜଣ ବ୍ୟାଙ୍କରେ ଜବ କରୁଛନ୍ତି ଝିଅ ପୁଅ ଜଣେ ମୁମ୍ବାଇରେ ଜଣେ ଭୁବନେଶ୍ଵରରେ ଆଉ ଆଉ ତିନି ଜଣ ପଢାପଢ଼ି ତାଙ୍କର ଚାଲିଛି ଆଉ। ଆଉ ବା ଆଉ ଆପଣଙ୍କ ବାପା, ମା କଣ କରନ୍ତି?
ମୋର ବାବା ନାହାନ୍ତି ପିଲାବେଳୁ ମରି ଥିଲେ ନାଇ ନାଇ ମାମା ହାଉସ୍ ଏଠି ଆମେ ଦାଦାମାନଙ୍କ ପାଖରୁ ଦାଦାତାଙ୍କ ପାଖେ ମିଶିକି ରହୁଛୁ ଆଉ। ହୁଁ ଆଉ ତମର? ତାଙ୍କର ମେଡିସିନ ରିଆକ୍ସନ ହେଇଗଲା।
ଓହୋ! ନା ଫାଷ୍ଟ ମୋ ବଡ ବାବା ଯେ ସିଏ ଅଛନ୍ତି ଟିଚର
ହୁଁ, ହୁଁ,
ତାଙ୍କ ସ୍ତ୍ରୀ ଯୋଉ ଏସେଜି ଗ୍ରୁପରେ ମେମ୍ବର କଣ ଅଛନ୍ତି? ଆଉ ସେକେଣ୍ଡ ଯିଏ ସିଏ ଡ୍ରାଇଭର, ଆଉ ଥାର୍ଡ ଯିଏ ସେ ବି ଡ୍ରାଇଭର ମୋ ବାପା ଅଛନ୍ତି ପୋଲିସ ମୋ ମାମା ଅଛନ୍ତି କୋର୍ଟ ରେ ସୁପରଭାଇଜର।
ଉହୁଁ। ଓହୋ ହୋ ଭଲ।
ଆଉ ଦେହ ପା ସବୁ ଠିକ ଠାକ ଅଛି ସମସ୍ତଙ୍କର?
ହଁ, ଆ ଦେହ ଏବେ ସେ ବାହାରକୁ ବୁଲିବାକୁ ପଳେଇଥିଲୁ ତ କାଲି ଯୋଉ ଚାରିଟା ରାତିରେ ଆସି ପହଞ୍ଚିଛୁ। ସେଥିପାଇଁ ଟାୟାର୍ଡ ଗୁଡା ଲାଗୁଛି ଟିକେ ନହେଲେ ଆଉ ସବୁ ଠିକ୍ ଅଛି।
ଆଉ ଝିଅ ଦେହ ଭଲ ଅଛି?
ହଁ ତାର ବି ସେ ଦେହ ହରକା ଟିକେ ଦରଜ ରହୁଛି ଆଉ। ଛଅ ସାତ ଦିନି ବୁଲି କି ଆସିଲୁ ତ ଟିକେ ହୁଁ ଦାର୍ଜିଲିଙ୍ଗ, ଗ୍ୟାଙ୍ଗଟପ ସେପଟ ସାଇଡ ସାତ ଦିନି ପୁରା ତ ସେ ହଁ କହିଲେ ନ ରହିଥିଲେ ଭଲ ହେଇଥାନ୍ତା।
ସକାଳୁ ସକାଳୁ ଫୋନ ଟା ଧରିି ଆଜ୍ଞା, ଆଜ୍ଞା ଧନ୍ୟବାଦ! ହଁ,